ହାଲୋ।
ମୋ ଭଏସ ଶୁଭୁଛି ହ୍ୟାଲୋ।
ହଁ ଶୁ
ତୋ ଭୟସ ଟିକେ କଟି ଯାଉଚି ହାଲୋ।
ଏବେ ଶୁବିଲା?
ହଁ ସୁବିଲା।
ଆଉ ଆମେ ତ ସେ ଥାଉ ମାନେ କ କ୍ରେ । ଆଉ କଣ କଉଚ ସେ ବିଷୟରେ?
ଆଉ କଣ? ଆଉ
ହ୍ୟାଲୋ।
ଆ ୟୋଗା କରିବା ସହ ମୁଁ କହିଲି ୟୋଗା କରିବା ସହିତ ବି ଫାଷ୍ଟ କଥା ବି ଆମକୁ ଖାଦ୍ୟ ଟାକୁ ବି ଆମକୁ ସେଇ ହିସାବରେ ଖାଇବାକୁ ପଡିବ। ନାଇଁ କିି ଆମେ ୟୋଗା କରୁଥିବା କି ଆମେ ବାହାର ଜିନଷ କି ବେସି ଅଁ ତେଲ ଜିନିଷ ଖାଦ୍ୟ ଖାଇବା ସ ସେଟା ବି ବହୁତ୍ ମାନେ ଦେହ ପାଇଁ ବହୁତ ଖରାପ କରିବ ୟୋଗା ଆମେ କରୁଛନ୍ତି ମାନେ ମୁଁ ନି ଯୋଗୁ ସେତିକି ସନ୍ତୁଳନ ରକ୍ଷା କରିବା ପାଇଁ ପଡ଼ିବ। ଆମ ଶରୀର ପାଇଁ ଆମ ଖାଦ୍ୟ ଏବଂ ଆମ ୟୋଗାକୁ ସେତିକି ଭାବରେ ସନ୍ତୁଳନ ଭାବରେ ରଖିଲେ ହିଁ ଆମେ ଯାଇଁକି ଗୋଟେ ସୁନ୍ଦର ଲାଇଫ୍ ଟେ ମାନେ ସୁନ୍ଦର ଜୀବନ ଯାପନ ଆମେ କରିପାରିବା ପ୍ରଥମ କଥା ଏସବୁ ଦ୍ଵାରା ବି ରୋଗ ବି ବହୁତ୍ କମ୍ ବି ହବ। ତ ୟୋଗା ଯେତିକି ଅଁ ମାନେ ଜରୁରୀ ଆମ ହୁଁ ଆଁ ଜୀବନରେ ସେମିତି ଖାଦ୍ୟ ବି ସେଇ ହିସାବରେ ଖାଇବେ। ହଁ ସେଇ ଏମିତି ଖାଦ୍ୟ ବି ଆମ ଶରୀର ପାଇଁ ସେତିକି ଜରୁରୀ।
କିନ୍ତୁ ବର୍ତ୍ତମାନ ପିଲା ନାଇଁ
ହଁ ହଁ।
ତୋ ଭୟେସ୍ ଶୁଭୁନି ହାଲୋ।
ହାଲୋ।
ହାଲୋ।
ଶୁଭିଲା ହୁଁ ଶୁଭିଲା ମୁଁ କହିଲି ଆମେ ତ ଜାଣୁଛନ୍ତି ଏଇଟା ମୋ ଶରୀର ପାଇଁ ଭ ଖରାପ୍ କିନ୍ତୁ ଆମେ ସେୟାକୁ କଣ କରୁଛନ୍ତି ନିଜ ପାଟି ଟିକେ ସୁଆଦ୍ ପାଇଁ ଆମେ ନିଜେ କେମିତି ଖାଦ୍ୟ ଟାକୁ ମାନେ ଭଲ ଖାଦ୍ୟ ଖାଇବା ପାଇଁ ଆମେ ବଲା ଖାଇ ଚାଲିଚନ୍ତି ସବୁ ମାନେ ଯେତିକ ସବୁ ଆମ ଦେହ ପାଇଁ ଯୋଉଟା ଖରାପ୍ ଜାଣି ପାରୁନାହାନ୍ତି କି ସେଇଟା ସିନା ଆମକୁ ମାନେ କିଛି ସମୟ ପାଇଁ ମାନେ ଶାନ୍ତି ଲାଗୁଚି। କିନ୍ତୁ ଦେଖିଲା ବେଳକୁ ଆମ ଦେହକୁ ଧୀରେ ଧୀରେ ଖରାପ୍ କରିଚାଲିଛି। ଆଉ ମୁଁ ସେ ମୋର ସେଇଆକୁ ମତେ ବାହାର ଖାଇବା ମୁଁ ରେଗୁଲାର୍ ସବୁବେଳେ ଖାଇଚାଲିଲି ସବୁବେଳେ। ଖାଇଚାରିକି ଦେହ ଖରାପ ହେଲା। ତାପରେ ଆଉ ଯାହା ଆଉ ସବୁ ଭଲ କ୍ ମାନେ ମନକୁ ପସନ୍ଦ ଖାଦ୍ୟ ଆଉ ତ ଖାଇ ହଉନି ସେଉଡା ସବୁ କିଛି। ଆଉ ତତେ କଣ ଲାଗେ ଆମେ ଘର ଖାଦ୍ୟ ଟା ଆମ ପାଇଁ ମାନେ ଭଲ ନା ବାହାର ଖାଦ୍ୟ ଟା ବେଶୀ ଇଏ ଅଛି। ମାନେ ଖାଇବା କୋଉଟା ଉଚିତ୍ ସବୁବେଳେ?
ସବୁବେଳେ ତ ଘର ଖାଦ୍ୟ ଟା ହିଁ ଖାଇବା ଉଚିତ୍ ହଁ ବାହାର ଖାଦ୍ୟ ଆମକୁ କେତେବେଳେ କେମିତି ଖାଇବା ଠିକ୍ ଅଛି। ନିହାତି ଜ ଜରୁରୀ ଅଛି କି ଆମେ କୁଆଡେ ବାହାରେ ବୁଲିଆକୁ ଯାଇଛନ୍ତି ତ ବାହାର ଖାଦ୍ୟଟା ଆମେ ସେ ଟାଇମ୍ ରେ ଅଁ ଖାଇଦବା ଠିକ୍ ଅଛି। କିନ୍ତୁ ପ୍ରତିଦିନ ଆମକୁ ଘର ଖାଦ୍ୟ ହିଁ ଖାଇବା ପାଇଁ ପଡିବ। ଆଉ ଘର ଖାଦ୍ୟ ତା ମାନେ ନୁହଁ କି ସବୁବେଳେ ଅଏଲି ଅଏଲ୍ ରେ ତ ସବୁବେଳେ ଘର ଖା ଦିଅ ନହବା ବି ବହୁତ ଭଲ ଯେତେ ହୁଁ ଯେତେ ମାନେ ବିନା ଅଏଲ୍ ରେ କି ଅଳ୍ପ ଅଏଲ୍ ପ କିକି ଯେତିକି ରୋଷେଇ କରିକି ଖାଇବ ସେଟା ଦେହ ପାଇଁ ବହୁତ୍ ହିଁ ଭଲ ତ ବାହାର ଖାଦ୍ୟ ଟା ଆମ ବଡି କୁ ମାନେ ଆମ ଶରୀରକୁୁ ସେତିକି ଖରାପ୍ କରିଦିଏ। କାରଣ ସେଠିରେ ସବୁବେଳେ ରନ୍ଧା ତେଲରେ ହିଁ ୟୁଜ୍ ମାନେ ବ୍ୟବହାର କରାଯାଏ ସବୁ ଖାଦ୍ୟ ଗୁଡାକ ଆଉ ସେ ତେଲ ଗୁଡାକ ବହୁତ୍ ହୁଁ କ୍ଷତିକାରକ ଆମ ଶରୀର ପାଇଁ।
ହଁ ପ୍ରାୟତଃ ଆମେ ଯେତେବେଳେ ବି ଯାହା ବାହାରୁ ଖାଉଛନ୍ତି ସେଗୁଡା ସବୁ ମାନେ କିଛି ମାନ ନ ଉଁ ତାଜା ତେଲ ହୋଉ ତାଜା ମସଲା ସେମାନେ ସବୁ କିଛି ବ୍ୟବହାର କରୁନାହାନ୍ତି। ଯୋଉଟା କି ବହୁତ ମାନେ ଆଗରୁ ରହିଯାଇଥିବ ଆଗରୁ ପୁରୁଣା ଯୋଉ ତେଲ ମସଲା ସେଗୁଡା ସବୁ ବ୍ୟବହାର କରିକି। ଆଜ୍ଞା ଆସିସାଇଲେଣି ଆସି ସାଇଲାଣି ଆଜ୍ଞା ସେ ଏଇ ସ୍କୁଲ୍ ଯାଇଚନ୍ତି ଏଁ ହେଁ ଏଇ ଯୋଉ ସେମାନେ ସବୁ ବାହାର ଖାଇ ନିଜେ ବି ସେ ଖାଇ କିଛି ମାନେ ମିଶା ମିଶି ସବୁ କରୁଚନ୍ତି ଯୋଉଟା କିି ଆମ ଦେହ ବି ଖରାପ୍ ଯାଉଛି। ପୋଡା ତେଲ ରଖୁଛନ୍ତି ଯୋଉ ପୂର୍ବରୁ ପୋଡା ତେଲ ବ୍ୟବହାର କରିକି ସେମାନେ ଖାଲି ତିଆରି କରୁଛନ୍ତି ରେ ଆମେ ଧୀରେ ସେଥିରେ ଆମେ କଣ ପାଟି ସ୍ୱାଦ ପାଇଁ ଯୋଉଟା ସବୁ ଖାଇ ଚାଲିଚନ୍ତି ବାହାରୁ ଯାଇଁକି କିନ୍ତୁ ଦେଖିଲା ଏଳକୁ ଆମେ ହିଁ ତାର ମାନେ କଣ ହଁ ରୋଗର ସମ୍ମୁଖୀନ ହୋଉଛନ୍ତି ଆଉ
ହଁ।
ତାପରେ ଆମେ କଣ ଏ ଆଜିକାଲି ର ପିଲାମାନେ ହଁ ପିଲାମାନେ ବେଶୀ ଚାକଚକିଅ ଉପରେ ବେଶୀ ସବୁ ଧାଇଁଲେ ତୁ କୋଉ ଜାଗାରେ ଭଲ ସୁ ସୁନ୍ଦର ଅଛି ସେ ଜାଗାରେ ଆମେ ଯାଇଁକି ବସିକି ଖାଇବୁ। କିନ୍ତୁ ସେ ତା ଭିତରେ ବି ସେମାନେ ବୋହୁତ୍ ମାନେ ଅବହେଳା କରିଦିଅନ୍ତି ଦେହ ପାଇଁ ନିଜ ଦେହ ପାଇଁ ଆଉ।
ହଁ ଆଗ କାଳର ଲୋକମାନଙ୍କୁ ଦେଖିବୁ ସେମାନେ ବୋହୁତ୍ ଏଯାଏଁ ମାନେ ବଞ୍ଚୁଥୁଲେ। ଏବେକା ଏଜ୍ ର ଲୋକ ମାନ ବୋହୁତ୍ କମ୍ ଟାଇମ୍ ଭିତରେ ହିଁ ତାଙ୍କର ମାନେ ତାଙ୍କର ଇଏ
ହଁ ସେମାନଙ୍କୁ ଆଗ କାଳର ଲୋକମାନଙ୍କୁ ଆଗକାଳର ଲୋକମାନେ ଦେଖିବୁ ବୋହୁତ୍ ଉ ମାନେ ସେମାନେ ତାଙ୍କର ଦେହ ପା ବି କିଛି ଖରାପ୍ ନଥିବ ସ ସତୁରି ଅଶୀ ବର୍ଷ ପର୍ଯ୍ୟନ୍ତ ସେମାନେ ସବୁ ବଞ୍ଚିଥିବେ ତାଙ୍କ ଦେହ ପାଆ କିଛି ବି ଖରାପ୍ ନଥିବ। ହଁ କିନ୍ତୁ ଏବେକାର ଲୋକମାନେ କଣ ଏବେକାର ଲୋକମାନେ ଦେଖିବୁ ଜମା କୋଡିଏ ବର୍ଷ ଏକୋଇଶ ବର୍ଷ ହବନି ଛୋଟ ଛୋଟ ପିଲାମାନେ ବି ତାଙ୍କର ସବୁ କେତେ ପ୍ରକାର ରୋଗରେ ସେମାନେ ସବୁ ସମ୍ମୁଖୀନ ହୋଉଛନ୍ତି।
ହଁ।
ହୁଁ।
ପ୍ରଥମେତ ଉଁ ଏବେକା ଛୋଟ ଛୁଆମାନଙ୍କୁ ଖାଇବାଟା ତ ଉଁ ମାନେ ବାହାର ଜିନିଷ ଫାଷ ପୁଟ୍ ଖାଇବାଟା ତ ତାଙ୍କ ବାପା ମା ଶିଖୋଉଚନ୍ତି ଯୋଉଟା କି ସେଇଟା ଶିଖିଆ କଥା ନୁହଁ। ଫାର୍ଷ୍ଟ ଏବେ ଦେଖ ତୋ ବହୁତ୍ ଛୋଟ ଛୋଟ ଛୁଆ ତାଙ୍କ ଏଜ୍ ହିସାବରେ ତାଙ୍କର ଶରୀର ସେତିକି ହେଲ୍ଡି ନୁହଁ ତାଠୁ ଆହୁରି ଅଧିକ ହେଲ୍ଡି ସେମାନେ ଥିବେ ମାନେ ତାଙ୍କର ଶରୀର ସେତିକି ଫ୍ୟାଟ୍ ହଁ।
ହଁ ପିଲାମାନେ ଦେଖିବୁ ମାନେ ଛୋଟ ଛୋଟ ଏଜ୍ ରୁ ପୁରା ଗ୍ରୋଥ୍ କରିଯାଇଥିବେ ବହୁତ୍ ଛୋଟ ଏଜ୍ ରୁ ଆଜିକାଲି ଗ୍ରୋଥ୍ କରି ଯାଉନାହାନ୍ତି ଗ୍ରୋଥ୍ କରିଯାଉଛନ୍ତି। କିନ୍ତୁ ତାଙ୍କ ଶରୀର ଦେଖିବୁ ବହୁତ୍ ଜାଙ୍କ ଅସୁସ୍ଥ। ଟିକେ କିଛି ଦିନ୍ ପାଞ୍ଚ ଛଅ ଦିନ୍ ଭଲ ତ ପୁଣି ପାଞ୍ଚ ଛଅ ଦିନ୍ ଖରାପ୍ ଛୋଟ ଛୁଆଙ୍କର ସେ ଦେଖାଯାଉଛି ଛୋଟ ବେଳୁରୁ ଏତେ ଦେହ ଖରାପ୍ ହେଲେ ତାଙ୍କୁ ମାନେ ବଡ ବଡ ରୋଗ ହେଲା ବେଳୁକୁ ସେମାନଙ୍କ ଶରୀରଆଉ କିଛି ଦରକାର ପଡିଲେ ନଥିବ ଯେମତି କିି ସେମାନେ ପୁରା ରୋଗାକ୍ରାନ୍ତ ହେଇଯାଇଥିବେ ତେଣୁ ସେମାନେ କଣ ଆଜିଠାରୁ ଯଦି ନୁ ଭଲ କରି ଯଦି ସୁସ୍ଥ ଖାଇବା ଯେଦି ସେ ତାଙ୍କୁ ଶିଖେଇବେ ସେମାନେ ଧୀରେ ଧୀରେ କଣ ନା ଆଗୁକୁ ବି ସୁସ୍ଥ ଖାଇବା ସେମାନେ ଖାଇପାରିବେ ସବୁବେଳେ
ମାନେ ଖାଇବେ ସେମାନଙ୍କ ସବୁବେଳେ ଘର ରନ୍ଧା ଖାଇବା ହିଁ ଦବା କଥା ଯୋଉ ଛୁଆଟୀ ଜିଦି କରୁଛି ମାନେ ତାକୁ ସବୁବେଳେ ବାହାର ଜିନିଷ ଟା ଆଣିକି ଆମେ ଦେଇଦବା ସେ ସବୁ ହେଲେ ଆ ସେ ଛୁଆର ହିଁ ଦେହ ଅଧିକ ଖରାପ୍ ହୋଉଛି ଯୋଉଟା କି ସେଟା ମାନେ ପରବର୍ତ୍ତୀ ସମୟରେ ସେ ଛୁଆର ଆହୁରି ବି ବୋହୁତ୍ ମାନେ ବଡ ହେବା ସମୟରେ ତାର ବି ଦେହ ଆହୁରି ଅଧିକ ଖରାପ୍ ହବ।
ହଁ ଆମେ ଛୋଟ ଛୁଆଙ୍କୁ ହଁ ଛୋଟ ଛୁଆଙ୍କୁ କଣ ଛୋଟ ବେଳରୁ ଆମେ ଯା ଯାହା ଶିକ୍ଷା ଦବା ସେମାନେ ଛୋଟବେଳୁ ସେଇଆ ହିଁ ସେମାନେ ଶିଖିବେ ଆଉ ଆମେ ଯଦି ତାଙ୍କୁ କୁ ଭଲ ମାନେ ମାଧ୍ୟମରେ ଦେଇକି ସେମାନଙ୍କୁ ନେଇକି ଯିବା ଭଲ ସେ ଯେଁ ମାନେ ଫୋନ ଟା ତାଙ୍କୁ ଦୂରେଇକି ରଖିଲେ ଫୋନ ଟା ଦୂରେଇକି ଭଲ ଖାଦ୍ୟ ଦେଲେ। ସେମାନେ ବଡ ହେଲେ ବି ସେ ଖାଦ୍ୟକୁ ସେମାନେ ଏତେ ମାନେ ଇଏ କରିବେନି ଆମେ କିଛି ଦୀନ ଦେଖ ଖିନୁ ଗୋଟେ ଖାଇବା ଯଦି ଆମେ କିଛି ଦୀନ ଛାଡି ଦଉଛନ୍ତି ସେ ଖାଇବା କିଛି ଦୀନ ଗଲା ପରେ ଆମକୁ ଖାଇବାକୁ ଆଉ ଇଚ୍ଛା ହଉନି। ସେମତି ଆମେ ତାଙ୍କୁ ଯଦି ଯୋଗ ଛୋଟ ବେଳରୁ ଜିମ୍ ଫିମ୍ ଯଦି ସେମାନଙ୍କୁ ନ ଛାଡିିକି ଯଦି ଘରେ ଯୋଗ ଜିମ୍ ଗଲା ମାନେ ଯାଇଥିବୁ କିଛି ଦୀନ ପରେ ପୁଣି କଁ ହେଇଥିବନା ଯଦି ଜିମ୍ ଛାଡିଦେଲୁ ପୁଣି ତୋର ପୂର୍ବ ଅବସ୍ଥା ଯେମିତି ହେଇଥିବ ପୁଣି ସେମିତି ତୁ ଫେରିଆସିବୁ ପୁଣି ଯେମତି ଯଦି ଖାଇବା ଯଦି ଯା ସବୁ ଦଉଛନ୍ତି ପ୍ରୋଟିନ୍ ପ୍ରୋଟିନ୍ ତ ଛାଡି ଦବୁ ମାନେ ପୁଣି ତୋର ପୂର୍ବ ଅବସ୍ଥା କୁ ଫେରି ଆସିବ ମାନେ କଣ ଯୋଉ ତାଙ୍କ ସବୁ ବେଶୀ ସେମାନେ ଏ କରିବା ପାଇଁ କେମିତି ମାନେ ଇ କରିବା ଗୋଟ ରହନ୍ତି ଆମେ କଣ ପଡୁଛ ଗୋ ରାମ ଶରୀର ଘୋଡା? ପ୍ରାକୃତିକ ଖାଦ୍ୟ ଖାଇବା ଆମେ ଟିକେ ସତେଜ ରହିବା କି ମାନେ ସୁସ୍ଥ ରହିବା। କୃତ୍ରିମ ଖାଦ୍ୟ ଯେତେ ଖାଇବା ଆମେ ସେତେ ଧୀରେ ଧୀରେ କଣ ହେଇଯିବା ରୋଗାକ୍ରାନ୍ତ ସେତେ ହବା।
ଆଜିକା ସମୟରେ ତ ଅଧିକ କହିବାକୁ ଗଲେ ପ୍ରାକୃତିକ ଜିନିଷ ଅଧିକ କିଛି ମିଳୁ ବିି ନାହିଁ। ଯୋଉଥିରେ ଦେଖିବୁ ସାର ମସଲା ସବୁଥିରେ। ଯୋଉଟା କି ଆ ସେଗୁଡା ବି ଆମ ଦେହ ପାଇଁ ବହୁତ କ୍ଷତି କରିଦଉଚି। ମାନେ ସବୁ କେ ମାନେ ଫସଲ ହ ହଉ ସବୁଥିରେ ସେ ସାର ମସଲା ହିଁ ଦିଆ ହେଉଚି।
ସେଇଆତ। ଏବେ ଦେଖିନୁ ରିସେଣ୍ଟ୍ ଏଇ ଅଳ୍ପ ଦୀନ ହବ ଏଇ ଯୋଉ ତରଭୁଜ ବି ଆମେ କଣ ଭାବୁଥିଲେ ଫଳ ଭିତରେ ଭଲ ଆମେ ଖାଇକି ତରଭୁଜ ଅଧେବେଳେ ଖାଇ ଦିଅନ୍ତି ବାହାରକୁ ଯୋଉଠିକି ଗଲେ ଆମ ମନ ଶାନ୍ତି ଲାଗେ ବି ତରଭୁଜ ଖାଇଲେ ଦେଖିନୁ ତରଭୁଜରେ ସବୁ ଇଞଜେକ୍ସନ ଦେଇକି କେତେ ସବୁ ତରଭୁଜରେ ଲୋକ କ ମାନେ ସବୁ ମରିଗଲେ ତାରବୁଜ ପାଇଁ।
ପରିବାର ମାନେ ମରିଗଲା ପରିବାରର ଚାରି ଜଣ ଲୋକ ମରିଗଲେ।
ଆ ସେଇ ବା ତରଭୁଜ ଖାଇକି ଏମିତି ହେଉଚି। ଆଉ ତାହେଲେ କଣ ବିଶ୍ଵାସ କରିକି ସେ ଗୋଟେ ତରଭୁଜ ତ ଆମେ ଦେଖିନାହାନ୍ତି ତା ଭିତରେ କାଟିିକି କଣ ତା ଦେରେ ମିଶିକି ତ ମିଶା ହବାର ବି ଆମେ ଭାବୁନାହାନ୍ତି କି ସେପରି ମିଶିଥିବ ତଥାପି ସେଥିରେ ସବୁ ମିଶା ହେଇକି ଆସିଲାଣି ଆଉ କୋଉ କୋଉ ଖାଦ୍ୟ ଉପରେ ଆଜି କାଲି ଭରସା ନାହିଁ ଆଉ ସେମିତି ବି ବା ଆମର ମାଟି କଣ ମାଟିରେ ଆଗରୁ କିଛି ଫସଲ ଲଗେଇ ଦେଇେଇଥିଲେ ମାଟିରେ ହଉଥିଲା ବାଡି ଘରେ ଲଗେଇ ଦେଉଥିଲେ। ଏବେ ଧୀରେ ଧୀରେ ମାଟି ବି ଏତେ ପ୍ରଦୂଷଣ ହେଇଗଲାଣି ଯେ ତା ଦେହରେ ଗୋଟେ ଫସଲ ଲଗେଇଲା ବେଳକୁ ବି ସହଜରେ ଗଛଟେ ବଢୁନି କି ଫସଲ ତା ଦେହରୁ ହଉନି ଆଉ ତା ଦେହରେ ଯାହାହେଲେ ବି କୀଟନାଶକ ତ ଦବାକୁ ପଡିବ। ତାହେଲେ ସାର ମସଲା ଦେଇକି ଯାଇକ ଫସଲ ହବ। ଆଉ ମାଟିର ଉର୍ବରତା ବି ଧୀରେ ଧୀରେ କମି ଯାଉଚି ହଁ।
ଏ କ ମାନେ କ ଏବେ କହିବାକୁ ଗଲେ ଖାଇବା ଯଦି ବି ଆମେ ଖାଉଚନ୍ତି ମାନେ ରୋଷେଇ କରିକି ଯୋଉ ବି ପରିବା ଆଣୁଚନ୍ତି ଆମେ ରୋଷେଇ କରି ଖାଉଛନ୍ତି ତାକୁ ପ୍ରଥମେ ତ ଆଗେ ଗରମ ପାଣିରେ ଟିକେ ସିଝେଇକି ଅ ଲୁଣ ଗରମ ପାଣି ଲୁଣ ହଳଦୀରେ ସିଝେଇକି ତା ତା ପରେ ତାକୁ ଯାଇକି ରୋଷେଇ କରିକି ଖାଇଲେ ହିଁ ଯାହା ଟିକେ ଶରୀର କିଛି ରହିବ। ଏବେ କୋଉଥିରେ ବି ମାନେ କୋଉ ଖାଦ୍ୟ ଉପରେ ବି ବିଶ୍ୱାସ ରହୁନି କି ହଁ ଏଇ ଖାଦ୍ୟ ଟା ସବୁଠୁ ଭଲ। ଆଉ ଏଥିରେ କିଛି ମିଶି ନ ଥିବ ବୋଲି ଏବେ ସବୁଥିରେ ହିଁ ମିଶୁଚି ସବୁ ଖାଦ୍ୟରେ।
ସେଇଆପା ଆଉ ମାନେ ରନ୍ଧା ଖାଇବା ଯାହା ଆମେ ଘରେ ତାକୁ ରାନ୍ଧିକି ଅବଶ୍ୟ ଖାଇଲେ ଆମେ ତା ଦେହରୁ କଣ ହଳଦୀ ପକଉଚନ୍ତି ମସଲା ଯାହା ପକଉଚନ୍ତି ହଳଦୀ ପକେଇଲେ ତାର ଅଧିକା ବିଷାକ୍ତ ଅଂଶ କଟିଯାଏ। ଆଉ ତଥାପି ଫସ ଗୋଟେ ହ ଯଦି ପରିବାଟାକୁ ଯଦି ତାର ତାର ଅବଧି ଯଦି ରହୁଛି ଆମର ଦଶ ଦିନ କି କୋଡିଏ ଦିନ ଯଦି ଗୋଟେ ଫସଲ ପରିବାଟେ ହଉଚି ତ ଯଦି ଦି ତିନି ଦିନରେ ଯଦି ଇଞ୍ଜେକ୍ସନ ଦେଇକି ଯଦି ସେ ଗଛରେ ବଢାଯାଏ ତାହଲେ ସୋ ଟୋଟାଲ ତ ପରିବାଟା ହିଁ କି ଫଳଟା ହିଁ ଟୋଟାଲି ହିଁ ଇଞ୍ଜେକ୍ସନ ହିଁ ତିଆରି ହେଲା। ତା ଦେହରେ ଆମେ କଣ ଆମ ଶରୀର କୁ କଣ ତାକୁ ଆମେ ପ୍ରୋଟିନ ମିଳିବ କି କମ ମିଳିବ ଆଉ ସେଇଥିରେ ଧୀରେ ଧୀରେ ଖରାପ ହେଇଯାଉଛି ଆଉ। ତେଣୁ ଆଜିକାଲି ବାତାବରଣ ବହୁତ ମାନେ ବିଷାକ୍ତ।
ଏବେ ତ ବାଡି ଘରେ ବି ତୁ ଗୋଟେ ମାନେ ପରିବା ଗଛ ଲଗେଇ ପାରିବୁନି ଯୋଉ ରେଟରେ ମା ଙ୍କଡ଼ ଆସିକି ଖାଉଛନ୍ତି। ମାଙ୍କଡ ତ ପ୍ରବଳ ଆମର ତ ଲ ଲଗେଇ ବୁ ବୋଲିତ ଲଗେଇବି ପାରୁନୁ ଟମାଟ୍ରୁ ମଞ୍ଜି କାକୁଡି ମଞ୍ଜି ଭଲକି ଥୁଆ ହେଇଛି ଉ ଲଗେଇବୁ ବୋଲି ଲଗେଇବୁ ବୋଲି ଲଗେଇ ପାରୁନୁ। ବିରିଟା ଖାଲି ଯାହା ବାପା ବୁଣି ଦେଇଛନ୍ତି ନେଇକି ବିଲରେ। ଆଉ କିଛି ଲଗ ହଁ ସାରୁ ବି ଥୁଆ ହେଇଛି ସିଏ ବି ହବ ଏ ମାଙ୍କଡ଼ ପାଇଁ ତ କିଛି କରିହଉନି।
ସେଇପା ହଉ ତାହେଲେ ଆମେ ପରବର୍ତ୍ତୀ କଲେରେ କଥା ହବା ଆଉ ଚାଷ ଉପରେ ଆମେ କଣ କିଛି କଥା ହବା ଆଉ। ନା କଣ କହୁଛ? ହଁ ରଖୁଛି ହୁଁ।